ହଁ
ହଁ, ଆଜ୍ଞା କଣ କରୁଛନ୍ତି?
କିଛିନାଇଁ, ହଁ ଶୋଇଥିଲି ନେ କଲ୍ କରିକି ଡିଷ୍ଟର୍ବ କରିଦେଲି।
ନାଇଁ ନାଇଁ ନା। ହଁ, ଆପଣ-ଅ ମାନେ କଣ ଖାଇ ପିଇ ସାରିଲେଣି କି?
ହୁଁ।
ସେଥିପାଇଁ ଶୋଇପଡିଲେଣି ଆଉ ଆଉ କିଛି କାମ ବୋଧେ ନାହିଁ।
ନା।
ଓହ ମାନେ କଣ ଆପଣ ଖାଆନ୍ତି ପିଅନ୍ତି ଶୁଅନ୍ତି।
ହଁ।
ଓହ ଆପଣଙ୍କୁ କଣ ଭଲ ଲାଗେ ଖାଇକି ପିଇକି ଶୋଇବାକୁ ବୋରିଂ
ଓହୋ ଆଉ ଯୋଉ ହଁ ମୁଁ ଆଜି ନା ଗୋଟେ ଏମିତି ମୋର ସାଙ୍ଗ ଥିଲେ ତାଙ୍କ ସହିତ କଥା ହଉଥିଲି ହେଲା। ତ ସିଏ ତାଙ୍କ ଦାନ୍ତରେ କ୍ଲିପ ଲଗେଇଛନ୍ତି ହେଲା।
କ୍ଲିପ୍ ଯଦି ଲଗେଇଚନ୍ତି। ଦାନ୍ତ ତାକୁ ବହୁତ ପ୍ରେସର ରେ ପୁରା ବହୁ ତୁ ଟାଣି ଟୁଣା ହେଇକି ତୁ ତାକୁ ଠିକ୍ କରାଯାଏ କ୍ଲିପ ଲଗେଇଲେ। ତ ସେଇଟା ମାନେ ପାଟିକୁୁ ବହୁତ ବଥା କାଏ ଦାନ୍ତକୁ। ଷ୍ଟ୍ରଙ୍ଗ ଯେତିକି ଥାଏ ସେଟା ଇଏ କରାଏ ସେ ସେ ଅ ଆଗୁରୁ ଯେମତି ଥାଏ ନେଚୁରାଲ ମାନେ ଯାହା ପୁ ଆ ମାନେ ଷ୍ଟାଟିଙ୍ଗ ରୁ ଯେମତି ଥାଏ ସେଇଟା ଭଲ ନା କ୍ଲିପ ଲଗେଇ। ଠିକ୍ କରିବା ଭଲ ତମେ କଣ ଭାବ ମାନେ ସେ ଜିନିଷ ଟାକୁ ତମେ କଣ ଭାବ? ତମ ନଜ
ଯେମିତି ଅଛି ଯାହାକୁ ଯେମିତି ପସନ୍ଦ।
ହୁଁ।
ଯାହାକୁ ଯେମିତି ପସନ୍ଦ ଆଉ ଜଣଙ୍କୁ ଜଣଙ୍କୁ ନ୍ୟଚୁରାଲ ପସନ୍ଦ ଥାଏ ଜଣକୁ ଜଣଙ୍କୁ ଇଚ୍ଛା ହୁଏ କି ତାଙ୍କର ପୋରା ପରଫେକ୍ଟ। ଟାନ୍ତ କୁ
ହଁ
ଯାହାକୁ ଯେମିତି ପସନ୍ଦ। ହଁ।
ଆପଣଙ୍କୁ କଣ ମାନେ ଆପଣଙ୍କୁ କଣ ଭଲ ଲାଗେ।
ମତେ ନ୍ୟାଚୁରାଲ।
ଅହ ନେଚୁରାଲ ଆପଣଙ୍କୁ ତ ପୁରା ଠିକ୍ ଅଛି ନା କଣ ଏବେ ହେଡା ନା
ମୋର ତେହେଡା ଦା
ଓହୋ ବେ ସେଟା ଦାନ୍ତ ମାନେ ଗୋଟେ ନା ସବୁ ଗୁଡା ମାନେ ଯେମତି ଦେଖିଛ ନା ଆଗରେ ବୁଢା ବୁଢୀଙ୍କର ବାହାରି ପଡିଥିବ ଆଗରେ ଦି ଟା ଦାନ୍ତ ସେମିତି କି।
ନା ମୋର ସବୁ ପଛରେ ଆଉ ତିନିଟା ଦାନ୍ତ ମୋର ପଛରେ।
ହୁଁ ହୁଁ। ତାହେଲେ ଭଲ। ଆଉ ଆଉ ମୁଁ ବି ଶୁଣିଛି ମୋର ବି ହଁ ମୋ ଦା ନ୍ତ ପୁରା ଠିକ୍ ଅଛି ଆଉ ମୋ ଦାନ୍ତ ଟିକେ ଲୁହା ଭଳିଆ ମାନେ ବହୁତ ଷ୍ଟ୍ରଙ୍ଗ।
ମୁଁ ଆଖୁ ପାଖୁ ବହୁତ ଭଲସେ ଖାଇପାରେ। ଆଉ ମୁଁ ହାଡ ଜିନିଷ ବି ଖାଇପାରେ ବହୁତ ଭଲସେ କିଛି ଇଏ ହୁଏନି।
ଆଛା ଏମିତି କଥା। ଏମିତି କଥା ତାହାଲେ। ଆପଣ କଣ
ଅ ଇଏ ସୋୟାବିନ୍ ଜାଣିଚନ୍ତି ସୋୟାବିନ୍ ଚିଲ୍ଲି ସାଲଡ଼ ଏଇ ସବୁ ଖାଇଲି ଆଉ।
ଏତେ କିଛି ହେଲେ
ଆଜ୍ଞା?
ଏତେ କିଛି ଖାଇଦେଲେ?
ଆଜ୍ଞା। ଆପଣ କଣ ଖାଇଚନ୍ତି?
ମୁଁ ତ ଖାଇଲି ଆଜି ମୁଁ ମ୍ୟାଗି ଖାଇଲି।
ମ୍ୟାଗି?
ହୁଁ।
ତମେ ରାତିରେ ମ୍ୟାଗି ଖାଇକି ରହିବେ?
ହୁଁ।
ଓ। ଏମତି କଣ ପାଇଁ ଯେ?
ଏମିତି ମତେ କେହି କିଛି ବନେଇକି ଦେଲେନି ଆଉ। ତୁ ଜଣଙ୍କୁ କୁହେ କି ମାନେ ସାଙ୍ଗଟି ଅଛନ୍ତି ମୁ ତାଙ୍କୁ କୁହେକି ମୁଁ ମୁଁ ଟିକେ ରାତିରେ ଭଲ ଖାନା ଦିଅନ୍ତିନି ତ ତାକୁ କୁହେକି ଟିକେ ଶିଖାଅ ମତେ। ଦ ବୋଲେ କଣ କରିବା ଆଉ ଶିଖିନାହାନ୍ତି ଆଉ। ତ ମୁଁ ମ୍ୟାଗି ଖାଇବା ପାଇଁ ପଡିବ ଆଉ।
ଓ ହ। ମାଗି ଖାାଇକି ରାତିିରେ ରହିଲି ଭଲ ନାହିଁ।
ସେଇଆ ସେ ମୋ ସାଙ୍ଗ ଭାବିବା କଥା ବା।
ହୁଁ ହଷ୍ଟେଲରେ ଦିଅନ୍ତି ନି କି?
ଆପଣଙ୍କର ଆବାଜ ବହୁତ ଆସୁଚି।
ମୋର ପା ଅଛନ୍ ଏ ଲୋକବାକ।
ଟିକେ ଆପଣ ଇୟରଫୋନ ଟା ବୋଧେ ଲଗେଇଛନ୍ତି ସେଇଟାକୁ ଖୋଲିଦିଅନ୍ତୁ।
ଏବେ?
ଆଜ୍ଞା ଏବେ ଟିକେ କମ୍। ଆଉ ଆପଣଙ୍କୁ ମାନେ କୁର୍ତ୍ତିୀ ପିନ୍ଧିବାକୁ ବେଶୀ ଭଲ ଲାଗ ଏ ନା ମାନେ କଣ କୋଉ ପ୍ରକାର ଡ୍ରେସ ଭଲ ଲାଗେ ଆପଣଙ୍କୁ
ମାନେ ପିନ୍ଧିବା ୱ ରେ ହେଲେ ଟିସାର୍ଟ। ମାନେ ଫ୍ରି ମାନେ କମ୍ଫର୍ଟେବୁଲ ପାଇଁ ମାନେ ଢିଲଡଲ ଟିସର୍ଟ ଜିନ୍ସ
ଓଉହୋ
ଆଉ ଏମତି ଆଉ ଏମତି ପସନ୍ଦ ହିସାବ ତ ସବୁ କୁର୍ତିୀ ବି ବହୁତ ଭଲ ଲାଗେ ସଟ କୁର୍ତ୍ତିୀ ବି ଟି ଶର୍ଟ ବି ଟୋପି
ଓହୋ ମାନେ ଯାହାବ ମିଳିଲେ ବିକିଲାଣି ଭଳିଆ ଆପଣ ପିନ୍ଧି ଯିବେ ନୁହେଁ କି?
ବିକିଲି ଆଣି ମାନେ କଣ ଆପଣ ଏମିତି ଉଆଡ କଣ ୟୁଜ୍ କରୁଛନ୍ତି।
ନାଇଁ ମାନେ ମାନେ ମୁଁ କହୁଥିଲି କି ହଁ ମାନେ ଯାହା ବି ଦେଲେ ଆପଣ ପିନ୍ଧଦେବେ।
ହଁ ସେଟା ଭଲ ଦେଖାଯିବା କଥା।
ହଁ ଆପଣ କଣ ବହୁତ ମୋଟା ଛି ଯାହା ପିନ୍ଧିବେ ମାନିବନି।
ହୁଏ ତ ମୁଁ ତ ପତଳା ବହୁତ।
ହୁଁ
ତୁମେ ମୋଟା କି ପତାଳା।
ର କଥା ହୋଉଛି ନା ନା କଥାପଥା ନାଇଁ ନହେଲେ ଟୁ ଏଇନା ପଲା।
ହଁ ଲଗା ବଚ୍ଚା ନ ଲ ସମଟ
ଗୋଟେରେ ପାନି ନେଇକି ଆଶିବେ। ଆରେ ମୋର ପାଣି କାଇଁ ମଲକୁ ନେଇ ଆସିଲା ମୁଁ ଯିବି ନା ନା ଯିବୁ ଆମ କଣ? ଅ
ହୁଁ କଣ ଆପଣଙ୍କ ଝଗଡା କଣ ଲାଗୁଛନ୍ତି ନିଜ ସାଙ୍ଗ ସହିତ।
ଆରେ ନାଇଁ ଆକଚୁଆଲି। ଏବେ ହିଁ ସନ୍ଧ୍ୟାବେେଳେ ପାଣି ଆଣିଛି। କିଏ ଆସିକି ପାଣି ସବୁ ପିଇକି ପଳେଇବ ପୁଣି ଯାହାହେଲେ ଏବେ ଆଣି ତା ନିଦ ଆଉ ଗଲା ବେଳକୁ ତ ଏଇଣା ଶୋଇଛି ଟିକେ ତ ଗଲାବେଳକୁ ତ ଅଧଘଣ୍ଟେ ଘଣ୍ଟେ ପରେ ନା ଅଛି ଟୋଟାଲି ସିଏ କମ ପିଅନ୍ତା କି ଦି ତିନି ଟଙ୍କା ସିଏ ପୁରା ଗୋଟେ ବୋଟଲ ବଡ ବୋଟଲ ପିଇ ଦବ ଏମିତି ଟାଇପ ତ ସେମିତି ପିଇ ଲେ ଆଉ ଚଡ ଚିଡ୍ ଲାଗିବନି ଆମେ ଦି ଗୋଟେ ବତଲ ଆଣିଛ ତା ଦେହ ଯଦି ସେ ଗୋଟେ ବତଲ ପୁରା ପିଇଦବ ଆଉ ଟିକେ ଆଣିବନି କେତେବେଳେ ତାକୁ କହିବ ଟିକେ ଯୋଉ ଆଣ ନାହି ମୁଁ ଏଟା କରୁଛି ସେଟା କରୁଛିୁ ମୁଁ ଆଣିପାରିବିନି। ଚିଡା ଲାଗିବନି।
ହୁଁ କଣ ତାଙ୍କ ରୁମ ରେ ପାଣି ନଥାଏ କି।
ଆରେ କହୁଛି ନା ସେ ବହୁତ ପାଣି ପିଏ ଆଉ ତାଙ୍କ ପାଖରେ ବଡ ବୋଟଲ ନାହିଁ ଛୋଟ ଛୋଟ ବୋଟଲ ତ ସେ ଗୋଟେ ମୁଁ କହୁଛି ସେ ଛୋଟ ବୋଟଲ ହେଲା। ଯୋଉ ତମ ବୋଟେଲ ଯୋଉଟା
ଧ୍ୟାନ ନା ରହି ଠିକ ଅ ନା ଅଚାନକ ସେ ସ୍ଵିଚ ଅପ୍ ଓହୋ
ତ ତାକୁ କେତେ ଦ ଦିଟା ବୋଟଲ କି ତିନିଟା ବୋଟଲ ଥିବ ତାକୁ କେତେ ସମୟ ଲାଗୁଥିବ ପାଣି ଆଣ ଆଉ ସେ ସକାଳୁ ଥରେ ଯାଇଥିବ ଆଉ ପାଣି ଆଣିବନି ଆସିକି ଆମ ହୋଟେଲରୁୁ ଖାଲି ପିଉଥିବ।
ଉ ହୁଁ। ହଁ।
ମାନେ କାଲି କହୁଚି କାଲି ମୁଁ ପାଣି ଆଣିଥିଲି ସନ୍ଧ୍ୟା ବେଳେ ନାଇଁ ଖରା ବେଳେ ହେଲା ତାକୁ ଆସିିକ ପିଇ ଦେଇି ପଳେଇଲା ପୁରା ବସି ବସି ବସି ବସି ପୁରା ପିଇଦେଲା ସବୁ ହେଲା।
ଏତେ ସବୁ ଏକା ସେ ତ ପିଇ କେମିତି ପାରନ୍ତି?
ସେ ତାର ଗୋଟେ ସେମିତି ଅଭ୍ୟାସ ହେଇଯାଇଚି। ବିଶ୍ୱାସ କର ସେ ଦି ଲିଟର ବୋଟଲ ମାନେ ଅଧା ରୁ ଅଧେ ସାରିଦ ୱାନ୍ ଫୋର୍ଥ ସାରିଦବ ସିଏ।
ସତରେ ମାନେ ମତେ ସତେରେ ବିଶ୍ୱାସ ବି ହନି ଜଣେ କା ସହିତ ଏତିକି ପିଇ ପାରିବ। ମାନେ ତୁମେ ନି ଧର ତୁମେ ତମେ ବି ତ ମାନେ ଯିଏ ଯେତେ ପିଇଲେ ବି ତୁମେ ଏତେ କିଏ ପିଇପାରେ
ଆରେ ହଁ ଏତେ ସେ ପିଇଦବ ସେଥିପାଇଁ ତମେ ଚିଡୁ ସିଏ ଅ ଏ ଟିକେ ପିଆ ନେଇକି ମୁଁ ବା କହୁଚି ତମର ତମ ହୋଟେଲ ହେଲା। ସେଇଟା ଥରେ ତାର ତମେ କେତେଥରରେ ପିଅ ଭାବ।
ତୁ ସେ ଦିନକୁ କେତେ ଲିଟର ପିଉଥିବ?
ଛ ସାତ ଲିଟର ପିଦଉଥିବ।
ହେଲେ ବି ମୋଠା କେମିତି ନାହିଁ? ହେଲେ ମୁଣ୍ଡ କେମିତି ନାହିଁ?
ପାଣି ପିଇଲେ ଥୋଡି ମୋଟା ହୁଅନ୍ତି।
ତ ଦେହ ଠିକ ରହିବ। ତାର କିଛି ବି ପ୍ରୋବ୍ଲେମ ହଉନଥି ଦେହରେ ମାନେ କୁହନ୍ତି ପାଣି ପିଇଲେ ସବୁ ଠିକ୍।
ନାଇ ତାର ଆଗରୁ କାଳେ ପାଣି ମାନେ ଯୋଉ ସରି ତାର କଣ ପ୍ରୋବ୍ଲେମ ଅଛି ତ ପାଣି ପିବାକୁ କହିଥିଲା ଡକ୍ଟର ବହୁତ ପିଇବାକୁ। ସେଥିପାଇଁ ପିଉଚି ଯେ ହେଲେ ତୁ ଯଦି ପିଉଚୁ ଟିକେ ଆ ନାଇଁ ସେ କଥା ବି ନାଇଁ ତୁ ତୋର ପିିଇଲୁ ଟିକେ ଆଣିଦେଲେ ହବନି ମୁଁ ଏଇକ୍ଷୀଣା କାଲି ରାତିରେ କହିଥିଲି ଆଣିଲାନି ପଳେଇଲା ଦି ଘଣ୍ଟା କୁଆଡେ ପଳେଇଲା ମତେ ଏତେ ଯୋର ଶୋଷ ହେଲା ମୁଁ ଅନେଇକି ରହିଲି ଆସିଲାନି ମୁଁ ଗଲି ଲାଷ୍ଟ ତୁ ନିଜେ ନେଇକି ଆସିକି ପୁ ରଖିଲି ପିଇବି ପୁଣି ଚାଲିଆଇଚି ରାତିରେ ପିଇବାକୁ। ପୁଣି କାଲିଗଲା ଆଜି ଟିକେ କହିଲି ଟୋଟାଲ ଦିନରୁ ଆମେ ଆଣି ଉଣାଇକି ଦି ଥର ଆଜି ଏବେ ଟିକେ ଆଇଲା ପିଇବା ଆଉ ପାଣି ନାହିଁ ମୁଁ କହିଲି ଟିକେ ଆଣିଦବୁ କହୁଚି ମୁଁ ଆଣିପାରିବିନି କଲ ରେ କଥା ହଉଚି।
ତାଙ୍କ ରୁମ ରେ ଆଉ କାହା ପାଖରେ ହୋଉନିକି
ହେଟା ଆଉ ଜଣ ଅଛି ସିଏ ବି ସେଇଭଳିଆ ସିଏ ବି ଆସିକି ତା ବୋତଲ ରୁ ପାଣି
କିଏ? ହୁଁ ହୁଁ ହେଁ?
ବୁଝିଲେ?
ହୁଁ।
ଆଉ କଣ କରିବୁ ଆମେ ତାକୁ ମନା କରୁଚୁ ଆଉ ଯେତିକି ଯାହା ଆଉ।
ହଁ ଆଉ ଜଣଙ୍କୁ ପାଣି ପିଇବା ପାଇଁ ହେଲେ ଥୋଡେ ବି ବେଶୀ।
ହଁ ସେଇଆ ଆରେ ତାକୁ ପିଇବାକୁ ମନା କରୁନୁ ଆରେ ତୁ ଯଦି ଦେଖ। ଇଏ ଦେଖ ଶୁଣ ଏଇଟା ଇଉଜ୍। ତୁ ହେତିକି ବି ଭାବିନା ନାଇକି ପାଣି ଟା ଟିକେ ଆଣିକି ଦବୁ ତତେ ଆମେ ପିଇ ପି ବାକୁ ମନା କରିବୁନି ତୁ ଯଦି ମାନେ ଦେଖ ଯଦି ଜଣେ। ଆମେ ଯେମିତି ଆଣୁଛୁ ରୁମ ପାଇଁ ପାଣି ଧର ମୁଁ ଥରେ ଗଲି ସ୍ଵାଗତ ଥର ପଳେଇଲା ଏମିତି। ଫୁଣି ମୁଁ ଥରେ ପଳେଇଲି ଏମିତି ହେଲେ ଜଣଙ୍କୁ ଭଲ ଲାଗିବ ହଁ ମୁଁ ଟିକେ ପାଣି ନେଇ ଆଇଲିି। ସେ ମୋ ପାଇଁ ଟିକେ ପାଣି ନେଇ ଆଇଲା ପିଲୁ ଦି ଜଣ ମିଶିକି କଣ ସେମିତି ତୁ ଟିକେ ଯଦି। ପାଣି ଟିକେ ଯଦି ଟିକେ ଆଣିଦେଲେ ହବନି।
ସେଇୟା।
ଏ ଆଉ ତାପରେ ଆଲୋ ସେ କମ ଟିକେ ହେଲେ ପିଅନ୍ତା ଇଏ ପିଇବ ମାନେ ମୁଣ୍ଡ ଖରାପ ପାଣି।
ହଁ ମୋର ବି ଜଣେ ସାଙ୍ଗଟେ ଅଛି। ଅଛନ୍ତି ଯେ ସେ ବହୁତ ପାଣି ପିଅନ୍ତି ମାନେ ବହୁତ।
ସତ୍ୟ କୁ ପାଣି ପିଇବାରେ କେହି ପାରିବେନି।
ହଁ ମାନେ ହେମତି ମାନେ ବାକି ମୁଁ ବି ସକ ହେଇଯାଏ ମାନେ ଧର ଆମେ ଧର ମାନେ ପାଣି ଭରୁଥିବ ତମେ ଯେମିତି ଖାଇଲା ବେଳେ ଧର ଦିଟା ବୋତଲ ନେଇଯାଏ ତ। ଗୋଟେ ବୋଟଲ ଫାଷ୍ଟ ଭରିବି ସେ। ସେ ଠିଆ ହେଇଥିବ ଧର ସେ ବଟଲ ନେଇ ନାହାନ୍ତି କି କଣ ତ ଦିଏ ମତେ ଟିକେ ବି କହିବେ ହେଲା ତ ଟିକେ ଜସ୍ ଯାଇଥିମି। ଏଥର ମୁଁ ଆର ବୋଟଲ ଜଷ୍ଟ ଷ୍ଟା ମାନେ ଅଧା ଭରିଥିବି କି ନାଇଁ ସେ ଆଉ ଟିକେ ପିଇ ସାରି ଥିବେଣି। ତ ମୁଁ ତାପରେ ଦିଟା ଭରି ସାରିବି ଆରଟା ଭରି ସାରିଲା ବେଳକୁ ଆସୁଥିବୁ ସେତେବେଳେ ପୁଣି ପିଇବେ ଭାବ ସେମିତି।
ହୁଁ ହୁଁ ହଉ ଆପଣଙ୍କ ଟାଇମ ହେଲାଣି ଆପଣ ଯାଆନ୍ତୁ କଣ କରିବେ ମୁଁ ରଖୁଛି ଆଉ। ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି।
ହଉ। ହୁଁ। ହଁ।